ହଁ ହାଲୋ ଏଇଠି ଏଇଠି ବସିଥିଲି, ଆଉ ତୁ?
ମୁଁ ବି ଏଇଠି ବସିଚି ଛାତ ରେ ଆସି କି ଗରମ କେମିତି ହଉଚି।
ହଁ ପ୍ରବଳ।
ହୁଁ ତ ଆମ ପଟେ କରେଣ୍ଟ ତ ପାୱାର କଟ କରୁଛି ଛାଡ ଯେ ଯେମିତି ଲାଗୁଛି ଆଉ ଯୋଉ କେମିତି ଦିନ ବଳେ ଦି ଘଣ୍ଟା ପାୱାର କଟ କଲା।
ହୁଁ ହୁଁ ଟିଉସନ।
ଟିଉସନ୍ ହଁ କରିଦେଇଛି ଯୋଉ ବାର ତେର ରେ ଛୁଟି କରିବି ଆଜି ସଣ୍ଡେ ରେ ଦି ଟାଇମ୍ କରି ଦେଇଛି ଆଉ।
ହଁ ହଁ।
ନହେଲେ ସଣ୍ଡେ ରେ କିଏ କରିବ ତୁଇ କଇଲୁ ଏବେ ତ ଡେଲି ହଉଛି ଆ ଛୁଟି ମୁଁ ଛୁଟି ଯଦି ନକରିବି ମନେ କର ଅଧିକ ଛୁଟି ହେଇ ଯିବ ମୋର ଏକଜାମ୍ ଅଛି ତ କେତେ। ଜଣ କହିବେ ଆମଠୁ କେତେ ଦିନ ହେଇଛି କି ଯେ ଆମେ ପଇସା ଦବୁ ଏତେ ଦିନ ଛୁଟି ହେଲା ସେଇଥିପାଇଁ ମୁଁ। କହିନି ମୁଁ ଦଶ। ପନ୍ଦର ଦିନ କୋଡିଏ ଦିନ ମୋ ହାତରୁ ଛାଡିବାର ନାହିଁ କୋଡିଏ ଦିନର ଫ୍ରି ଛାଡିବାର ନାହିଁ ମୁଁ କଷ୍ଟମଷ୍ଟ ହଉ। ପଛେ କରିଦେବି।
ହଁ।
ହୁଁ ନହେଲେ ଗୋଟେ ମାସ ର ପଇସା ମୋର ଲସ୍ ହବ କିଛି ପାଇବିନି।
ସେଇଆ।
ଆ ମାନେ କଣ ଗାଁ ଗହଳିରେ ବୁଝି ପାରୁନାହାନ୍ତି ଟାଉନ ରେ କେମିତି କଣ ପଇସା ଦଉଛ ନ୍ତି ଯଦି ଜାଣିବେ ଏମାନଙ୍କର ମୁଣ୍ଡ ଖରାପ ହେଇଯିବ।
ଗାଁଉଁଲି ଅପେକ୍ଷା ଟାଉନ ଟିକେ ଭଲ। ପଇସା ପତ୍ର ଦଉଛନ୍ତି ଠିକ ଟାଇମ ରେ ବି
ବୁଝିପାରିବେ ମନେକର ମୁଁ ତ ହେଇଠି ବାର ତେର ପାଇଁ କରିଦେଲି ରବିବାରେ ଏମାନେ ବୁଝିପାରିବେନି। ଆଉ କଣ ବାହାରେ ସେମାନେ ବୁଝିପାରିବେ ହଁ ଏଇ ବାର ତେର ତ ଛୁଟି କରିବେ ସେଥିପାଇଁ ସେ କରିଦେଇଛନ ନ୍ତି। ଆଉ କେତେଟା ଆଉ ସବୁ ପିଲା କୁଆଡ଼େ ଯାଉଛନ୍ତି ଆମର ଟିଉସନ।
କୋଉ କେତେ ଜଣ ଆଉ ବା
ସନ୍ଧ୍ୟା କଲାଣି ଷ୍ଟାର୍ଟ।
ହଁ ସନ୍ଧ୍ୟା କରୁଛି ଏଁ ମି ତାଲି କି ମିତାଲି ଘର ପୁଅ ଆଉ ହରସ ପୁଅ। ଚିଙ୍ଗଡ଼ି ମୀଙ୍ଗଡ଼ି ଏଇ ଚାରି ପାଞ୍ଚଟା।
ଓହୋ ମିତାଲି ଯାଉ ଅ ହ ମିତାଲି ମୁଁ କହିଲି ଏଇ ତୁଳସୀ ବୋଲି। ଲି।
ମାନିନୀ ଯାଉଥିଲା ଯେ, ତାଙ୍କର କଣ ଗଣ୍ଡଗୋଳ ହେଇକି, ସେ ରହିଗଲା।
କାଲି ସିଏ କଲାଣି, କେତେଟା ଷ୍ଟାର୍ଟ କଲାଣି ହଁ, ମ ସେ କହୁଥିଲା ବି ଇ ଡି ଦବ ବୋଲି ଦଉଛି କଣ? ଦେଇଥିବ ତ ଏଥର।
ସି ଟି ପକେଇଚି ଏବେଁ।
ଆର ଥର ବି ଦେଇଥିଲା ବି ଇ ଡି କହୁଥିଲା।
ଏଇଥର ବି ଇ ଡି ଦେଇନଥିଆ। ଏବେ ସି ଟି ପକେଇଛି।
ଓହୋ! ବି ଡି ଆଉ ଦେଲାନି?
ନା।
କଥା ହେଉଥିଲୁ କିଁ?
ନାଇଁ ସାତ ଦିନ କହୁଥିଲା। ଆମ ନନା ସହିତ କଥା ହଉଥିଲା ଯେ।
ହଁ ହଁ। ହଁ ଆରଥର ବି ଇ ଡି ଦେଇଥିଲା ଯେ, କେତେ କଣ ଗୋଟେ ରହିଲା ତ! ତିରିଶ ଭିତରେ ନା କଣ ରହିଥିଲା ବୋଲି କହୁଥିଲା ମଲା ମୋର ହେଲାନି। ବି ଇ ଡ଼ି ବି ଏମତି ବର୍ଷକରେ ଏନତି ସମସ୍ତେ ପାଇ ଯା, ଆମେ ଭଳିଆ ଆମ ଆମ-ମ ସେ ତାର କମ୍ ନେଲେ ଯାଇକି ଯେ, ଥରକରେ ସେ ଭାବିଥିଲା ପାଇଯିବ ବୋଲି। ହଁ ହେଇଯିବ। ମ-ଅ ମୁଁ କହିଲି ଯେ ମୁଁ ଏତେ ଥର ଦେଲି ଯେ ତମ୍ ଚାରିଥର ହେଲା। ଦେଇଛି ଦେଖିବା କଣ ହଉଛି? ଯଦି ହେଇଗଲା ବଲେ ତ ହେଇଗଲା, ମୁଁ କହିଲି ନାଲୋ ଝିଅ ତିନି ଥର, ଚାରି ଥର
କୁଆଡେ଼ ବୁଲାବୁଲି କରିଆକୁ ଆଉ, ପ୍ଲାନିଂ ରଜ ପାଇଁ?
ଯିବୁ ଘରେ ବସିଥିବୁ। ଭାଇନା ଆସିବେନି ତ ଏ ଯଉ ଆସିଲେ ହେଲେ, କୋଡିଦିନ ଆଉ ଚାରି ଦିନ ଠି କାମ ଅଛି। କୁଆଡ଼େ ବୁଲିଯିବୁ? ଆର ବର୍ଷ ତ ଏମିତିଆ ସିଚ୍ୟୁସନ୍, ଏ ବର୍ଷ ବି ସେମତିକା, ଗଲା ବର୍ଷ ବି ସେମ୍ ମିନ୍ତିକା ହବ।
ଆମେ ଯିବୁ ବୋଲି ଭାବିଛୁ ପୁରୀ! ଆଲୋକ ହେକା ଆଉ।
ଏରା ସାଙ୍ଗରେ ଯିବୁ।
ଆଲୋକ ମାନେ ଆମ ସାଙ୍ଗଟେ ଜଣେ।
ହଁ ହଁ ଯା ଯା ଓହୋ ହଁ।
ସେ ତାଙ୍କ ଗାଁ ର ସାଙ୍ଗ ପାୟଲ, ବର୍ଷା, ସିଏ। ମୁଁ, ଆମେ ଚାରିତ ଗ୍ରୁପ ଭିଡ଼ିଓ କରିକି କଥାବାର୍ତ୍ତା ହଉଥିଲୁ। ତ
ଯା ବୁଲେ। ଆମର ବୁଲିଯିବା କୁ ଉ କୁଆଡ଼େ ଇଏ, ଏଇ ଜାଗା କୁଆଡ଼େ ବୁଲିଯିବୁ ଯେ କଣ ନୁହେଁ, ଏ ଭଲ ଜାଗା ନାହିଁ ଏଠି ଯିବୁ ଯଦି ରାମ ମନ୍ଦିର! ରାମ ମନ୍ଦିର ତ ମୁଁ ଦେଖି ସାରିଛି ଅଲରେଡ଼ି। ଆଉ କଣ ଥିଲା କଣ ଥିଲା ସେ ସେଇଟା ବି ଦେଖି ସାରିଛି। ମୁଁ ସେଇଆ କହିଲି ଭାଇନାଙ୍କୁ ମୁଁ କହିଲି ଆମ ପାଖ ପାଖାପାଖି ଏରିଆ ତମେ ନନେଲେ ବି ମୋର କିଛି ପ୍ରୋବ୍ଲେମ୍ ନାହିଁ। ମୁଁ ସବୁ ଦେଖି ସାରିଛି। ଏମିତି କୋଉ ଜାଗା ନାହିଁ ମୁଁ ଦେଖ୍ ଦେଖିନୁ ବୋଲି ଖାଲି ଦେଖିନୁ ବଲେ କଣ! ଯୋଉ ନୟାଗଡରେ ସେଇ ଯୋଉ ନୂଆ ପାର୍କ ଟା ଏବେ ହେଇଛି, ବଲାଙ୍ଗୀର ପାର୍କ ଆଉ ଏପଟେ କଟାଗଡା ତ ଦେଖିବା ସରିଛି ତୁ କଟାଗଡା ଦେଖିଛୁ ପାର୍କ? ମଣିନାଗ ଯାଇନି। ମଣିନାଗ ମତେ କାଇଁଏତେ ଇନ୍ଟରେଷ୍ଟ ଲାଗୁନି ଯିବ୍ ବା ପାଇଁ ମନା କରିତି ଦେଖିଛୁ।
ନା ଯିବି ବା।
ଓହୋ! ଆଉ ଏପଟେ ତ ଯାହା ଏଇ କଣ କି ଏପଟେ ଅଛି! ଯୋଉ କୋଉ ପାର୍ ଦଶ ପଲା ଆଗକୁ ଗଲେ? ଭଞ୍ଜନଗର ପାର୍କ। ଏଇଟା ଯିବୁ ବୋଲି ଯେ ଭଞ୍ଜନଗର ପାର୍କ ଭାଇନା ଏତେ ବାଟ ଯାଇପାରିବେନି ଏକା। ମିଶିଲେ କିଏ ଗୋଟେ ଯିବ ହେରି ଏକା। ହୁଁ, ସେ ଜାଣିପାରିବେନି ସେ ଯାଇପାରିବେନି।
ଆଉ ପୁରୀ ମନ୍ଦିର! ପୁରୀ ଜଗନ୍ନାଥ ମନ୍ଦିର ଚାରିପଟେ ତ ଯାହା ହେଲା ବି ଟିକେ ଡେଭ୍ଲପ୍ ଏବେବି ଏବେ
ମୁଁ ଜାଣିଚୁ ଗଲେ ବି, କୋଉ ଗଳିିବାଟେ ଯାଇକି କୋଉ ଗଳିପଡେ ବାହାରିବୁ ମୁଁ ଏବେ ଏ ପର୍ଯ୍ୟନ୍ତ ବି ସେ ବୁଝିପାରୁନି କୋଉ ପଟେ ଯିବି କୋଉ ପଟେ ଆସି ଖାଲି ଯାଉଛୁ ହେରି ସେଇ ପଟ ମେନ ବାଟା କିନ୍ତୁ କୋହେଇ ଭିତରକୁ ଗଲେ ହେରି କୋଉଟା କୋଉ ପଟେ ଅଛି ମୁଁ କନଫ୍ୟୁଜ ହେଇଯାଉଛି।
ନାଇଁବା ଆମେ ପୁରା ଚାଲି ଚାଲି ଯାଉଛୁ ଚାଲି ଚାଲି ଆଉଛୁ ଷ୍ଟସନ ରୁ କିଛି ଏତା ନାଇଁ।
ଷ୍ଟେସନରୁୁ ତମେ ଚାଲିକି ଯାଉଛ?
ହଁ ଯ ଏବେ ଯୋଉ ଆମେ ଯାଇଥିଲୁ ଆମ ବଲାଙ୍ଗୀର ର ଛଅ ସାତ ଜଣ ସାଙ୍ଗ ଆମେ ରିଙ୍କୁ ଆମେ ଆଗ ଆସିଲୁ ନା ଚାଲି ଚାଲି ଆସିଲୁ।
ଷ୍ଟେସନ ରୁ ପୁରା ଚାଲିକି ଯାଇଥିଲ।
ହୁଁ।
ନା ଆମେ ଏତେ ବାଟ କିଏ ଚାଲିକି ଯିବ ବହୁତ ବାଟ ଲାଗୁଚି।
ଭଲ ଲାଗୁଛି ଚାଲି ଚାଲି ଗଲେ
ଆମେ ସି ବିଜି କୁ ଚାଲି ଚାଲି ଯାଇଥିଲୁ ହେରି। ଭାଇଁନା ତ ସେତିକିରେ ଇରିଟେଡ ହେଇଗଲେ ଚାଲି ଚାଲି ମତେ ନେଲ ଚଲେଇ ଚଲେଇ ନେଲ ମତେ। ମୁଁ କହିଲି ଆରେ ମୁଁ କିଣା କିିଣି କରିିବ ବୋଲି ମୁଁ ଚଲେଇ ଚଲେଇ ନଉଛିି ନହେଲେ ମୁଁ କାଇହିଁ ଚଲେଇ ଚଲେଇ ନେଇଥାନ୍ତି। ଆଉ ଅଟ ଟା କରିକି ଗଲେ ଜେ କିଛି ଜିନିଷ କିଣି ପାରିବୁ କି ପୁଣି ଆମେ ଜାଣିଛୁ ଗୋଟେ ସ୍ଵର୍ଗ ଦ୍ଵାରଠି ଯୋଉ ବାହାରିବ ସେଇ ଗଳିଟାରେ ଯେମିତି ଜିନିଷ ଆଉ କୋଉ ଗଳିଟାରେ ନାଇଁ।
ହଁ ସର୍ଗଦୂଆର ଗଳିଟାରେ ହଁ ବହୁତ ହଁ ନାଇଁ ସେଇଟା ଅଧିକ ଦୋକାନ ଦୋକାନ ବି ପଡୁଚି ତାପରେ ବି କଣ ସମୁଦ୍ର କୂଳରେ ଯେତିକି ଭଲ ଭଲ ଷ୍ଟୋଲ୍ ସେଗୁଡ଼ା କ ସବୁ ରାତିରେ ହିଁ ଖୋଲେ ଦିନ ବେଳେ ହିଁ ଖୋଲେଣିି ନା। ସେଇଟା ହଉଛି ଅସୁବିଧା କାରଣ ସମୁଦ୍ର କୂଳରେ ଅଧିକ ଦୋକାନ ବି ରାତିରେ ହିଁ ପଡେ
ଏଇତ ପୁଣି ଖରାକୁ ସବୁ ବନ୍ଦ କରିଦଉଛନ୍ତି।
ହ ସେଆ।
ଏଇଠି ବି ସେତେ ଖରା କାଇହିଁ କାଟୁଚି କି?
ହଁ।
କାଟୁଯୋଦେହ ଖରା କିଛି କା ନ ତ ସେତେ ଛିଡା ହେଇଥିବୁ ବଲେ ସେମିତି ଛିଡା ହେଇଥିବୁ। ପବନ ଟା ବି ଯୋଉ ବହୁଚି ସେ ଖରାଟା ସେତେ ଜଣା ପଡୁନି।
ଆମେ ଏବେ ଯ ଯାଇଥିଲୁ ପୁରା କଇଁଛ ଦିଟା ମରିକି ପୁରା ବଡ ବଡ କଇଁଛ ମରିକି ବାହାରିଲା । କୁକୁର ଖାଉଥିଲେ ଭାଇ।
ଆଉ ସର୍ଗଦ୍ୱାରେ ତ ପୁରା ଏବେ ଯିବୁ ସବୁବେଳେ ଗୋଟେ ଜୁଇ ଜଳୁଥିବା ଟା ଜଳୁଥିବ। କେବେବି ବନ ନାହିଁ।
ହଁ ତାହେଲେ ସବୁବେଳେ କେତେବେଳେ ନିଆଁ ଲିଭିବାରେ ନାଇଁ।
ଠାକୁରଙ୍କର କି ମିରାକିଲ ଗୁଟେ
ସେଇଠି ଗୋଟେ ମାନେ ଯିବୁ ହେରି, ସେଇଠି ପାଦ ଦେଇଦବୁ ମାନେ ତମ ସାଂସାରିକ ଲୋଭ ମୋହ ମାୟା ସବୁ ତୁଟି ଯାଉଛି। ମାନେ ଭାବୁନି କି ମୁଁ ପଇସା ସଞ୍ଚୟ କରିକି ରଖିବି ଫ୍ୟୁଚରରେ କି ମୋ ଫ୍ୟୁଚର ଟା ଏମିତି ସେଠି କିଛି ବି ଲାଗ ଗୁନିମାନେ ସବୁ ମନରୁ ଉଭେଇ ଯାଉଛି।
ତାପରେ ଯୋଉ ଦେଖିଛୁ ଯୋଉ ନୀଳଚକ୍ର ଟା? ନୀ ନୀ ନୀଳ ଚକ୍ରଟା ଦେଖୁ ରାତିରେ ଦେଖିବୁ, ତୁ ତୁ ଯୋଉ ପଟକୁ ଥିବୁ ତ ପଟକୁ ନୀଳଚକ୍ରଟା ଦେଖାଆଉଛି।
ତ ମୁଁ ଜାଣିନି।
ସେଇପଟେ ଦେଖାଯାଚି, ତାପରେ ଆଉ ଏଇଟା ବି ସତ କି ମିଛ କେଜାଣି ଯୋଉ ଅଭଡ଼ା ଯୋଉ ରୋଷେଇ ହୁଏ ପୁରା ହୁଏ।
ହଁ ଏଇଟା ସତ ଏଇଟା ସତ। ଉପର ଆଡ଼ୁ ହୁଏ। କେମିତି କେଜାଣି ମୁଁ ବି ଜାଣି ପାରିନି। ପୁଣି ମତେ ଗୋଟେ ମିରାକଲସ ଲାଗେ। ଯୋଉ କଣ ଅଭଡ଼ାଟା ବସେନା, ଷାଠିଏ ପଉଟି ମାନେ ଷାଠିଏଟା ହାଣ୍ଡି ବଶିଥିବ। ସେ ତଳା ମାନେ ତଳା ଆଡ଼ୁ କେମତି ପୁଡ଼େନି। ମାନେ ଅଭଡ଼ାଟା କେତ୍ ଟେଷ୍ଟ ଲାଗୁଛି। ଆମେ କଣ ଏତେ ଦେଇକି ଜାଳ ଫାଳ କରିକିବି ଏତେ ତାର ତାଙ୍କର କିଛି ଫୁଟଣ ବି ନାଇଁ। ତାନେ ଫୁଟଣ ହଉଚି?
କଁ କହିଲୁ?
ଫୁଟଉଛନ୍ତି?
କେଜାଣି କେମିତି କଣ କରୁଛନ୍ତି। ସେଇଟା ତ ଗୋଟେ ଟିକେ ଜାଣିବାର ଇଚ୍ଛା ସେଇଟା।
ମତେ ବି ମୁଁ ତ ଅଭଡ଼ାଟା ବେଶୀ ମିରାକଲସ।
ତାପରେ ବି କହୁଛନ୍ତି ଅଭଡ଼ା ପୁରା ସେଲ ମାନେ ଅଭଡ଼ା ଯେ-ଯେ ମାନେ ହେଇ ଦିନରେ ହିଁ ସେଲ ହେଇଯାଏ। କହୁଛନ୍ତି କିନ୍ତୁ ପୁଣି ବାସି ତ ରହୁ
ନାଇଁ ନାଇଁ ନାଇଁ ସେଇଟା ନାଇଁ ରହୁଛି ବାସି ରହୁଛି।
ସେଆ କହୁସନ୍ତି ସବୁ
ଅବଡ଼ା ବାସି ରହୁଛି। ବାସି ତାକୁ ତା ସେଇ ମା କେଟ୍ ଭିତରେ ପଶି ହଉନି ବାସି ଗୁଡାକରେ ଏମିତିଆ ସ୍ମେଲ ହଉଛି ଯେ ଏ ଠାକୁର ଅଛନ୍ତି ମୁଁ ବିଶ୍ଵାସ କରୁଛି। କିନ୍ତୁ ଯୋଉ ଅଭଡ଼ା ଅଡ଼ା ବାସି ଗୁଡ଼ା ସେ ସେଟା କେମତି କାହାକୁ କଣ କିନ୍ତୁ ସ୍ମେଲ ତାର ରହୁଛି।
ହଁ ତାପରେ ବି ଜଗନ୍ନାଥଙ୍କର ଯେତେବେଳେ ବ୍ରହ୍ମ ନବକଳେଳବର ହଉଜି ଯୋଉ ବ୍ରହ୍ମଟା ଚେଞ୍ଜ ହଉଚି। ପୁରୀର ଏଣ୍ଟାର ପୁରା ଚାରିଆଡ଼ୁ ପୁରା ଲାଇନ କଟ ହଉଚି।
ଉମ ହଁ ସେଟା ଚେଞ୍ଜ ହଁ କଟ ହଉଚି।
ସେଇଟା ଗୋଟେ ମାଂସ ପିଣ୍ଡୁଳାଟେ ଯିଏ ହେଟାକୁ ଚେଞ୍ଜ କରିବ ସେ ପୁଣି ଆ ଆଖିରେ ପଟି ବାନ୍ଧିକି ଚେଞ୍ଜ କରିବ।
ବହୁତ ଇଣ୍ଟ୍ରେଷ୍ଟ ଅଛି। ସେଟା ପୁଣି ଯାହାକୁ ଗୋଟେ ସ୍ୱପ୍ନାଦେଶ ହବ ନା କଣ ସିଏ ଚେଞ୍ଜ କରିବ।
ହଁ ନାଇଁ ସେ ତା ପାଇଁ ସ୍ଵତନ୍ତ୍ର ଜଣେ ଥିବ ନା।
ହୁଁ ସେଇଟା ତାକୁ ସ୍ୱପ୍ନଦେଶ ଯାହା ହବ ସିଏ ଯାଇକି ଚେଞ୍ଜ କରିବ। ସମସ୍ତେ ଚେଞ୍ଜ କରିପାରିବେନି ତ। କେତେ ଅଛି ମିରାକଲ। ହଁ ବା ସେ କପଡା ଯୋଉ ଠାକୁରଙ୍କର କ ପଡା ଗୁଡାକ ନୁହେଁ ଯୋଉ ପିନ୍ଧୁଛନ୍ତି ତାଙ୍କ ପିନ୍ଧା ବସନ ଗୁଡ଼ାକ ସେଗୁଡାକ କେତେ କେତେ ଟଙ୍କା ଉଠେ ବିକ୍ରି କରୁଛନ୍ତି ସେମାନେ ଜାଣିଛ?
ହଁ ବା।
ସେଗୁଡ଼ା ନେଇକି ଲୋକ।
ଠାକୁ ନାଇଁ ଠାକୁର ଠାକୁରଙ୍କଠି ଯୋଉ ବସ୍ତ୍ର ଗୁଡା ଲାଗୁଛି ସେଗୁଡା କଣ ସବୁବେଳେ ଚେଞ୍ଜ ହଉଛି ନା ସବୁ ଦିନ୍ ଚେଞ୍ଜ ହଉଛି ନୂଆ ନୂଆ ପିନ୍ଧୁଛନ୍ତି ନା।
ନାଇଁ ମ ଯୋଉ ନବକଳେବର ଏଗୁଡା କଣ ଏମିତି ହେଲେ ଚେଞ୍ଜ ହୋଉଛି। ସବୁବେଳେ ଚେଞ୍ଜ୍ ହୋଉନଥିବ।
ହଁ ସେୟା।
ସେ କେମିତି ତାର ରୁଲ୍ ରେଗୁଲେସନ୍ କଣ ଗୋଟେ ଥିବ ଆଉ।
ଗୋଟେ ସିକ୍ରେଂଶ୍ ରେ ସବୁ କରୁଛନ୍ତି ଦେଖୁନୁ ପୁରା ଯ ମାନେ ଆ ଠାକୁରଙ୍କ ଏ ଫୁଲ ଚନ୍ଦନ ପାଇଁ ଜଣେ। ବସ୍ତ୍ର ଚେଞ୍ଜ କରିବା ପାଇଁ ଜଣେ ଅବଡ଼ା ରାନ୍ଧିବା ପାଇଁ ଇଏ ନାସ୍ତା କରିବା ପାଇଁ।
ହଉ ରଖୁଛି।
ହଁ।